ହଁ ରଞ୍ଜନ।
ହଁ କୁହ।
ଆଉ ହୋ ଶୋଇବାକୁ ଗଲୁଣି ବୋଧେ?
ହଁ ସେମତିଆ ଖଟରେ ଗଡୁଥିଲି ଆଉ। ଆମ ଫ୍ୟାନଟା ବୁଲୁନି ବା।
ଆ ଫ୍ୟାନ୍ ବୁଲୁନି? ଲାଇନ୍ ନାହିଁ ନା କଣ ନା ଲାଇନ୍ ଅଛି? ଓହୋ, ନାଇଁ ଭଲସେ ଦେଖିଦବ, ବେଳେ ବେଳେ କଣ ହୁଏ ଜାଣିଛ ଏଇ ଯୋଉ ଭୋଲଟେଜ୍ ଆସେନି ତ ସେ ବୁଲେନି।
ନା ନା ସେ ତିନ୍ ଦି ଦିନ ହେଲାଣି।
ଓହୋ, ହୋ ତାହେଲେ ମାନେ ଖରାପ ହେଇଯାଇଛି ଆଉ। ହଁ, ହଁ ଆମର ଏଇ ଯୋଉ ଗଙ୍ଗୁଆ ସିଧାରେ ଗଙ୍ଗୁଆ ନାଳ ସିଧାରେ ଗୋ ଟେ ଦୋକାନୀ ଅଛନ୍ତି ସିଏ ସେଠି ଫ୍ୟାନ୍ ଫ୍ୟାନ୍ ସଜଡା ସଜଡି ଏ ସିଲଙ୍ଗ ଫେନ୍ ତ? ହଁ ତାକୁ ଖୋଲିକି ନେଇକି ଦେଖେଇଦବେ ଆଉ କଣ। ଯେ ଏ ଏ ନହନେ ମୁଁ ଜାଣିଚି ମୁଁ ଗୋଟେ କାମ କରୁଛି ଆମ ଘରେ ପେଚକୋସ୍ ତ ରେଞ୍ଚି ଫେଞ୍ଚି ସବୁ ଧରିକି ଯାଉଛି, କାଲି ଖୋଲିକି ନେଇକି ତାଙ୍କ ଦେଖେଇଦବା କଣ ଅଛି ବାଗେଇଦବା।
ଓ ହଉ ତୋମେ ତାହେଲେ ବହୁତ କାମିକା ଲୋକ ବୋଧେ।
ହଁ ମୁଁ ଏଇ ଟୁକୁଡ଼ା ଟୁକୁଡ଼ି ଖାଲି ଟିକେ ଟିକେ କଣ କାମ ଜାଣିଚି ଆଉ, ଇଏ ଆମର ଯୋଉ ଫ୍ୟାନ୍ ଫ୍ୟାନ୍ ସଫା ସଫି ପାଇଁ ତ ଖୋଲାଖୋଲି କରେ ତ। ହୁଁ, ସେଇଠୁ ଟିକେ ନାକୁ ମାନେ ଶିଖି ଯାଇଛି ଆଉ।
ଆ, କାଲି କଲେଜ୍ ଯିବ?
ନାଇଁ କାଲି କଲେଜ ଯିବିନି ଆଜି ମୋର ହ ହଁ। ନାଇଁ ଆପଣ ଯାଆନ୍ତୁ, ଆପଣ ଯାଆନ୍ତୁ ମୋର ଆଜି ଆଜି ମୋର ଯି ନଥିଲା, ଆପଣଙ୍କର ଦି ହଳ ସାଟେ, ମୋର ହଳେ ସାଟେ, ମୁଁ ସଫା କରନଥିଲି ଆଜି ଭି ଥିରେ ଗଞ୍ଜି ବି ପିନ୍ଧି ନ ଥିଲି ମୁଁ ସିମ୍ ପଳେଇଥିଲି। ଅଛି କିନ୍ତୁ ମୁଁ କେମିତି ଯିବି କହୁନାହାନ୍ତି ସେମିତି ଅସନା ମସନା ହେଇଯିବି କି
ତମେ ତ କ୍ଲାସ କରିବନି କମନ ରୁମରେ ବସିବ।
ଯେ ସେ ଅସ ଅପରିଷ୍କାର ଲାଗିବ ତାପରେ ସେ ସାଟେ ପାଞ୍ଚ ଛଅ ଦିନ ହେଇ ଗଲାଇ ମୁଁ ଧୋଇନି। ବୁଝୁଛନ୍ତି ତ।
ହଁ ବୁଝିପାରୁଛି ତମ କଥା।
ହଁ ତ ଅପରିଷ୍କାର ହେଇଛି ତ ଯାଇହବ ଗଲେ ମାନେ ମତେ ନିଜକୁ ଗୋଟେ ଅ ବ ଗୋଟା ନେଇଯିବ ତାପରେ ସେ କ୍ଲାସ ରେ ବି। ଏ ସଫାସୁତୁରା ମାନେ କଣ ତମେ ନିଜେ ଦେଖୁ ନ ପାଞ୍ଚ ଛଅ ତମର ସେଦିନ ସାଟରେ ଟିକେ୍ ନାକୁ କଣ। କଳା ଲାଗିଗଲା ସେ ଯୋଉ ଡ୍ରେନ ତଳୁ ଆଉଥିଲ। ତା ସକାଶେ ତୋମେ କ୍ଲାସ୍ କଲନି, ଆଉ ତୋମେ ସେ କଥା ଏଠି ମୋତେ କହୁଛ, ମୁଁ ସଫାସୁତରା ହେଲି।
ସେଇଟା ପ୍ଲସ ର ଟୁ ରେ ହେଇଥାନ୍ତା ନା।
ନାଇଁ ନାଇଁ ସେ ପ୍ଲସ ଟୁ ହଉ କି ପ୍ଲସ ଥ୍ରୀ ହଉ କୋଉ ଯାଇଥିଲେ ନା ନାଇଁ କ୍ଲାସ୍ କରିନଥିଲ ଆସିଥିଲ
ମୁଁ ତ ସେମିତି ନା ତମେୋ ଯୁତ ଦୁରରେ ମୁଁ କେତଟା କ୍ଲାସ ପରେ ତମି।
ହଁ ମୁଁ ଜାଣିଛି ବୁଝୁଛି ତମ କଥା ଯେ କିନ୍ତୁ ମୁଁ ଯାଇପାରିବିନି କାଲି ମୋର ଅସୁବିଧା ଅଛି ମୁଁ ଯାଇପାରିବିନି ମୁ ସାଟ୍
ଘରେ ମୁଁ ପଶିବି।
ହୁଁ ସେଇ ଘରେ ପଶିବ ଯଦି ମୁଁ ତ ସବୁବେଳେ ପାଇଁ ତମକୁ ସ୍ଵାଗତ କରୁଛି ଆସ୍। ସେଥିରେ କଣ ଅଛି କିନ୍ତୁ ହଁ ମଲ୍ଲିକ୍ ଭାଇଙ୍କର। ତମର ଆରାମସେ ସୁରୁଖୁରୁରେ ପଳେଇବ ମୁଁ ଗଲେ ତମକୁ ଅ ଅସୁବିଧା ହଉଛି ନା। ଆ ଚକୁଳି ଚିକେନ ଖାଇବାକୁ
ଆମେ ଖାଇବ
ନା ଆମକୁ ତ ଡାକୁନାହାନ୍ତି। ଆମେ ଆଉ କଣ ମାନେ ଖାଇବୁ ଆଉ ମାନେ ନିଜେ ନିଜେ ଯାଉଛ ନିଜେ ନିଜେ ଖାଉଛ ଆମକୁ ହେଲେ କଣ ଡାକୁଚ ଆମକୁ ଡାକିଲେ ଆମେ ଯାଆନ୍ତୁ ହଁ। କେତେ ଖାଇଛ କେତେ ଖାଇନ ଆମେ ଜାଣିଛୁ ନା। ଆରେ ଆମେ ମଲିକ ବାବୁଙ୍କ ଠୁ ଶୁଣି ଦେଇଛୁ ସିଏ ଆମକୁ ଟୋଟାଲେ ଆପଣ କେତେ ଖାଇଛନ୍ତି କେତେ ଖାଇନାହାନ୍ତି ଆମେ ସବୁ ଜାଣିଛୁ।
କେତେ ଟଙ୍କା ବାଜି ପଡିବ?
ନାଇଁ ନାଇଁ ନାଇଁ ଟଙ୍କା ଠିକ କଣ ଅଛି ଟଙ୍କା ତ ଆଜି ଅଛି କାଲି ନାହିଁ ଟଙ୍କା ବାଜି ପକେ ନାାଇଁ ଆପଣ ଖାଇଛନ୍ତି ମାନୁନାହାନ୍ତି କଣ ପାଇଁ, ପେଟକୁ ତ ଖାଇଲେ ତ ଆଉ କଣ
କିଏ?
ହୁଁ ଆରେ ନାଇଁ କାଇଁ ମିଛ ମାନେ ଆଉ ସବୁ ଧରା ପଡି ସାରିଲା ପରେ ବି ପୁଣି ମିଛ। ଏଇ ଜିନିଷଟଡା ମତେ ଭଲ ଲାଗେନି ହଁ ତମେ ଧରା ପଡିକି ମାନିଯିବ କି ହଁ ମୁଁ ଖାଇଚି। କ କିଏ ତମକୁ କଣ କହିବ ହଁ କ
ମୋ ରକ୍ତରେ ମିଛ ନାହିଁ।
ମାନେ ରକ୍ତରେ ଆପଣ ମିଛୁଆ।
ରକ୍ତରେ ମିଛ ନାହିଁ, ସବୁବେଳେ ସତ ଆମର।
ହଁ ଜଣା ପଡି ଯାଉଛି ମାନେ ଆଜି ସାଙ୍ଗେ ସାଙ୍ଗେ କହିଲେ ମୁଁ ଚିକେନ ଚକୁଳି ଖାଉଚି, ମୁଁ କହିଲି ଆଛା ଆଛା ଚିକେନ ଚକୁଳି ମତ ଡାକିଲୁନି କଣ ପାଇଁ? ସାଙ୍ଗେ ସାଙ୍ଗେ ଫୋନ କରି ଡାକିଦେଲା। ତାପରେ ସାଙ୍ଗେ ସାଙ୍ଗେ ମାନେ କୁନୁ ଭାଇ ଜନ୍ମେଜୟ ଭାଇ ଦି ଜଣଙ୍କୁ ଦି ସାଇଡ ରେ ରଖି ମଝିରେ ମାନେ ହୋଲିଲଡୋଲି ଚାଲୁ। ମାନେ ସାଙ୍ଗେ ସାଙ୍ଗେ ମାନେ ତମେ ଖାଉଥିଲ କେତେବେଳେ ଆସିଲ
ନାଇଁ ନାଇଁ ଆମେ ସେତେବେଳେ ଖାଇକି ପଳେଇଥିଲୁ, ତାପରେ ଆମେ ମିଛ କଥା କହିକି କମନ ରୁମ କୁ ଯିବାର ଥିଲା ତ ତାମାନେ
ଦେଖିଲ କୁଆଡେ ଗଲା ରକ୍ତରେ ମିଛ ନାହିଁ, ଏଇନା ମିଛ ବାହାରିଲା।
ତମେ ମିଛ କଥା କହିଥିଲ ମତେ କହିବି ମାନେ ତମେ କାନ୍ଦିବ।
ନାଇଁ ନାଇଁ ନାଇଁ ନାଇଁ କହୁନ ଆମେ ଯଦି କିଛି ମିଛ କଥା କହିଥିବୁ ଆମେ ମାନିଯିବୁ। ଆମେ ତମ ଭଳିଆ କଣ ରଖୁ ପିଠାରେ ଲୁଚେଇକି। ଚିକେନ ଚକୁଳି ଖାଇକି ଆସିଛି ଆମକୁ କହିବ ଘୁଗୁନ ଖାଇଲି ଆଳୁଦମ ଖାଇଲି ମିଛ ସତ ଆମ ଆଗରେ କହିବ।
ଆଳୁଦମ ତ ଗୁଗୁନି ଖାଇଲି ଆଉ କଣ ଖାଇଥାନ୍ତି? ଆରେ ଦେଖ ଆଳୁ ଦମ ଗୁଗୁନି ଖାଇଲେ ସିଏ ଗୋଟେ ପଛରେ ଦବ।
ଆଝି ବାବୁଙ୍କ ସହିତ କଥା ହେଇଥିଲୁ ତାଙ୍କ ସହିତ ଆମେ କଥା ହେଲୁ ପରେ ଜଣା ପଡିଲା କି ନାଇଁ ସେ ଚକୁଳି ସହିତ ଚିକେନ ଖାଇଥିଲେ ଆଉ ଆପଣ ଯେହେତୁ ତାଙ୍କୁ ମନା କରିୁଥିଲେ ନାଇଁ ସାଗର ବାବୁଙ୍କୁ କହିବନି କି ଗଣେଶ ବାବୁଙ୍କୁ କହିବନି ତ ସେଇ ସକାଶେ ଏଇସବୁ ପାଲା।
ନାଇଁ ନାଇଁ ଏଟା ମିଛ କଥା।
ଆରେ କଣ
ଆରେ ମୋ କଥା ଶୁଣ ଯଦି ମୁଁ ନା ଚକୁଳି ଚିକେନ ଖାଇଥାନ୍ତି
ହୁଁ।
ନା ପଛରେ ଚିକେନ ଦେଇ ନଥାନ୍ତା ସେ ଟିକେ ନାକୁରୁ ଦୋଉଚି।
ହୁଁ।
ସେଠି ମୁଁ ଗୁଗୁନି ଆଉ ଆଳୁଦମ ଖାଇଛି।
ଆରେ କି କଥା ଭାଇ ଆପଣ ଖାଇଛନ୍ତି ମାନୁନାହାନ୍ତି କଣ ପାଇଁ ମୁଁ କିଛି କହୁଚି
ଆରେ ଆମ ଘରେ ତ ହେଇଛି ଆଜି।
ଚିକେନ ହେଇଛି ଆରେ ବା ବଢିଆ ଆ ଆପଣ ଉଡୋଉ ଥିବେ ଆଉ କଣ? ଆମର ଭାଇ କଣ ଆମିଶ? ସେମିତି ଭାଇ ମାଛ ଖାଇ ଖାଇ ଆମର ଦିନ ଗଲାଣି କଣ୍ଟା ତଣ୍ଟିରେ ଲାଗିଲାଣି।
ନାଇଁ ଆମେ ସକାଳୁ ଚିକେନ୍ ଖାଇଥିଲୁ, ତ ଏଇନା ଟିକେ ଘରୁ ଆମ ସେପଟ ଘରକୁ ଯାଇଥିଲି
ଆଚ୍ଛା।
ସେଠି ମାଛ ଘାଣ୍ଠ ଖାଇକି ଆଇଲି।
ହଁ ଖାଅ ଖାଅ ବଢିଆ ମାଛ ଖାଅ ଘାଣ୍ଟ ଖାଅ ସବୁ ଖାଅ ହେଲା ଆଉ ମୁଁ କହୁଚି ଏଇ ଯୋଉ ଅଠେଇଶି ତାରିଖରେ ରଥଯାତ୍ରା। ଶୁଣୁଚ ଅଠେଇଶି ତାତିଖ ରଥଯାତ୍ରା ଆମର ଏଇ ଯୋଉ ବାସୁଆ ଘାଇର ଯୋଉ ଆମ ସରି ବାଶୁଆ ଘାଇ କହିଲି ଆମର ଭୋଇ ସାହି ଯେ ସବୁ ପିଲାମାନେ ଅଛନ୍ତି। ସେମାନେ ଗୋଟେ ଛୋଟ କାଟିଆ ଗୋଟେ ରଥ ତିଆରି କରୁସନ୍ତି ଏଇଠୁ ଆମର ଡା ହଁ ଆମର ଏଇ ଭୋଇସାହି ରେ ଗୋଟେ ଛୋଟ କାଟିଆ ରଥ ତିଆରି କରୁସନ୍ତି ସିଏ ସେ ଏଇ ଆମର ଜ ଆମ ସୋମୁନା କହୁଥିଲା।
ଓହୋ।
ହଁ ତ ସେ ଯୋଉ ରଥ ତିଆରି କରୁସନ୍ତି ସେ ରଥରେ ଗେଡ ଭାଇକି ବସେଇଙ୍କି ଟାଣିବେ।
ଓହ ରଥ ତାହାଲେ ଯିବନି ଆଉ?
ନାଇଁ ଯିବୁ ନା ଗେଡ ଭାଇ ଏନ୍ତି କେତେ ଓଜନ। ତ ଗେଡ଼ ଭାଇ ଜଗନ୍ନାଥ ହେରିକାଙ୍କୁ ନିଜ ହାତରେ ଧରିକି ତ ବସ କି ଚାଲିବେ ମାନେ ନିଜେ ନନା ନା ବ୍ରାହ୍ମୁଣ ନବୁ ତ ବ୍ରାହ୍ମୁଣ ପୂଜା କରିବେ ନା ବା ତା ଘାଟରେ ତ ସେଥିପାଇଁ କିଛିଟା ଅର୍ଥ ମାଗୁଥିଲେ ତ ତେମେ ଯଦି ଦେଇ ଦିଅନ୍ତ ମୁଁ ଟିକେ ଖୁସି ହୁଅନ୍ତି। ଆରେ କିଛି ଚାନ୍ଦା ମାନେ କରୁଛୁ ତମେ କି ଛି ଦିଅ ଆମେ କିଛି ଦବା ମାନେ କଣ ଆମ ସାହିରେ ହଉଚି ଆପଣ ଦେବେନି? ହଁ ହଉ ଆପଣ ଘରକୁ ସେମିତି ଭୋଗ ଯିବନି ଆପଣଙ୍କୁ ଭିଡିଓ ଦେଖେଇକି ଆପଣଙ୍କୁ ମାନେ ଜଳେଇବୁ ଦେଖନ୍ତୁ ଆମେ କଲୁ। କଣ ରଥ ଆରେ କି କଥା ଆରେ ମୁଁ ବୁ ବୁଛିଚି କିନ୍ତୁ ଗୋଟେ ଛୋଟ ଛୁଆ ମାନେ କେତେ ଶ୍ରଦ୍ଧା ରେ ଗୋଟେ ଗେଡ ଭାଇଙ୍କି ବସ
ନାଇଁ ନାଇଁ ଛୋଟ ପିଲାଙ୍କ କଥାରେ କେବେ ପଢିବନି।
କାହିଁକି? ପିଲାମାନେ କେଡେ ଖୁସି ମନରେ କରୁସନ୍ତି ଏତେ ଦିନି
କେ କହୁନ କେତେ ଦିନ ବର୍ଷ ଦିନ ହେଲା ଜାଣିଚ?
ଏଇ ଆମର ସେଇ ତମକୁ ଯେତେ ଦିନ ହେଲା ଜାଣିଲୁନି ସେ ବେ ଦିନଠୁ ଆଉ। ହଁ ତା ପୂର୍ବରୁ ତ ଆମେ ଆମ ତା ପୂର୍ବରୁ ତ ଆମେ ସେ ସାହିରେ ରହୁଥିଲୁ ଜାଣିବା ଟିକେ କଣ ଅଛି ଆମେ ରହୁନଥିଲୁ କି ସାହିରେ? ଅ ହଁ ହଉ ସେ ଟିକେ ତ ସେଇ ଟିକେ ଟିକେରେ ତ କେତେ କଥା ଆଛା ହଉ ଧ ଧର ତମେ କେତେ ବର୍ଷ ଅଣି?
ମୁଁ ଅଠର ବର୍ଷ ହେଲା ଜାଣିନାହିଁ।
ଅହୋ ଆପଣଙ୍କ ବୟସ କେତେ?
ଅଠର।
ମାନେ ଆପଣଙ୍କୁ ଯେତିକି ବୟସ ଆପଣ ସେତିକି ବୟସରୁ ମାନେ ଜାଣିସନ୍ତି। ହା ଆରେ ବା ୟେତ ବଢିଆ କଥା। ଆ ତାହଲେ ହଁ। ଜାଣିଚ ମାନେ କଣ ହଁ। ଆଚ୍ଛା ତାମାନେ ଆପଣ କହିବା ମତରେ ସେମାନେ ଯୋଉ କହୁ କହୁଛନ୍ତି ରଥଯାତ୍ରା କରିବା କଥା ସେ କରିବେନି?
ନା ତମେ ମତେ କେ ଏନା ଗେଡଆଇ ମୁଁ କଣ କହିଥିଲ ଟୁର୍ଣ୍ଣାମେଣ୍ଟ ହବ ହେଇଚି?
ଆରେ ସେଠା ତ ତ କୌଣସି ଗୋଟେ ମାନେ ଆର୍ଥିକ ସ୍ଥିତି ପାଇଁ ବନ୍ଦ ହେଇଗଲା ନହେଲେ ଗେଡ ଭାଇଙ୍କ କ କଥା କେବେ ମିଛ ହେଇଥାଏ କି ସିଏ ଯୋଉ କହିଲା ଦୀପ୍ତି ଦୀପକ ଭାଇଙ୍କୁ କହିଲା ସେମାନେ ଆସିବେନି ସେମାନେ ଆଉ ଆସୁନାହାନ୍ତି ସେ କହିଲେ ତମ ଛୋଟ ପିଲାଙ୍କୁ ସବୁ କିଛି ମିଳିବ ଆମକୁ ସବୁ କିଛି ମିଳୁଚି। ସେମାନେ କହିଲେ ପିରାନା ଭେରିକାକୁ ଆସିବନି ସେ କହିଲେ ପିରାନା ଭେରିକା କିଛି ଆସିବେନି ସେମାନେ ଆଉ ଆସୁନାହାନ୍ତି ବୁଚତ ତ ତାଙ୍କ କଥା ସବୁବେଳ ପାଇଁ ସତ୍ୟ।
ଏ ସତ୍ୟ ଲୋକଟା ବୋଧେ?
ହଁ ହଁ ଦେଖୁଚୁ ତାଙ୍କ ସେଇ ଯଉ ତ ତା ସତ୍ୟ ଝ ଲୋକମାନୋନ ତାଙ୍କ ପାଖରେ ପଇସା ଏତେ ହେଇଯାଇଛି କି ତାଙ୍କ ନାଁ ହେଉଛି ଗେଡୁ ଅମ୍ବାନୀ। ବୁଝଛ ତ? ହଁ ଓ ଚାର୍ଜ।
ତମ ଫୋନ ଚାର୍ଜ ଲାଗି ଗପୁଥିଲ ବା।
ଆଛା ଆଛା କେତେ ହେଇଚି ଶହେ ପରସେଣ୍ଟ ନାଇଁ ପଞ୍ଚା ଲବେ। ହ ହଉ ପଞ୍ଚାନବେ ହଉ ଆମର ତ ସତସ୍ତରୀ ଆଉ।
ହଉ ହୁଏ ଏମିତି ହୁଏ ଆମର ନବେ ତଳକୁ କଣ୍ଟା ଯାଇନି ବା।
ଆଚ୍ଛା ଆଚ୍ଛା। ଆରେ ସତସ୍ତରୀ ଶୁଣ ସ ତସ୍ତରୀ ତ ଦୂରରେ କଥା ଗୋଟେ ଭଲ ମଜା ଜିନିଷ ଶୁଣିବ?
କଣ?
ଆମେ ଯେତେବେଳେ ଛୋଟ ଥିଲୁ ତ ଆମକୁ ଏମିତି ମାନେ ସାଙ୍ଗସାଥି ବୋଧେ କୋଉଠୁ ଶୁଣିକି ଆସି ଏମିତି ପଚାରନ୍ତି। ନୟା ନବେ କେତେରେ କେତେ ହେଲା
ନୟା ନବେ ନୟା ନବେ କଣ?
ମାନେ ଏମିତିଆ ମାନେ ପଚାରନ୍ତି ଆଉ ମାନେ ସିଏ ଗୋଟେ ମାନେ ମାନେ ଗୋଟେ ସଂଖ୍ୟା କିଛି ନାହିଁ ସେମିତିଆ। କିନ୍ତି ସେ ଗୋଟ ପଚାରନ୍ତି। ହେଲା ମାନେ ସେମିତି ଅଣ ବାଉନ କେତେ ରେ କେତେ?
ହଣ ବାଉନ ଓ। ଟିକେ ଅଖାଡୁଆ ଆଉ।
ହଁ ହଁ। ସେମିତି ଅଣ ପଚାଶ କେତେରେ କେତେ? ଅଣ ପଚାଶ କେତେ ରେ କେତେ?
ଅଣପଚାଶ ଅଣଞ୍ଚାସ କୁ ଅଣପଚାଶ ନା?
ହଁ ଏ ଏଇ ସବୁ ଯାକ ଯୋଉ ହଁ କହୁନାହାନ୍ତି। ହରେ ହେଇ ଓହୋ। ହଁ ହଁ ହଁ।
ଏଥର କଣ ଆର ସି ବି ଦିଟା କପ୍ ଜିତିଗଲା।
କଣ କହିଲେ?
ଆସିବି।
ଆପୁଲୁ।
ନାଇଁ ଆର୍ ସି ବି ବା।
ହ ଆରେ ସିଏ କଣ ସେମିତି ଭାଇ ଅଠର ଉଣେଇଶି ବର୍ଷରେ ଭାଇ ଏମିତି କରୁଛନ୍ତି। ହଁ ହଉ ଛାଡ ସେ କଥା। ହଉ ଆଉ କଣ ମାନେ ଖିଆ ପିଆ ସବୁ ସରିଛି ତ?
ହଉ ଆଉ ଆମେ ଏବେ ରହୁଛୁ କୁନୁ ଭାଇ ସହିତ ଆମେ ଏବେ କଥା ହବୁ ଆପଣଙ୍କ ସହିତ ପରେ କଥା ହବୁ।
ହଉ ହଉ ହ
ହଉ।